ହ୍ୟାଲୋ ହଁ ବି ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
କେମିତି ଅଛନ୍ତି?
ଅଛି ଆଉ। ଆଉ କୁଆଡେ ଏବେ ଯାଉଛ ବୁଲିବାକୁ?
ବୁଲିବାକୁ ଯାଉଛୁ କ୍ଷେତ୍ର ଯିବୁ ପୁରୀ ଟିକେ ଯିବୁ ଆଉ।
ଆଛା ପୁରୀ ଆଗରୁ ଯାଇଛ ପୁରୀ?
ହଁ ପୁରୀ ଯାଇଛି ଆଗରୁ।
ଅ,
ପଚିଶ ତାରିଖ ଯିବୁ ତ ରୁକ୍ମଣୀଙ୍କ ବିବାହ ଅଛି ଜଗନ୍ନାଥଙ୍କ ବାହାଘର
ଓହୋ ପଚିଶ ରେ ନା?
ଆଜ୍ଞା। ଆମେ ସେଥିପାଇଁ ସବୁ ବାହାରିଛୁ ଯାଇକି ବୁଲିକି ଆସିବୁ ଆଉ ହେଲେ ଆପଣଙ୍କ ଘରକୁ ଯିବୁ କଉଠି?
ଆମର ଏଇ ଭୁବନେଶ୍ଵର।
ଭୁବନେଶ୍ଵର ପୁରୀ ଯାଇଛନ୍ତି କେବେ ଆଗରୁ?
ହଁ ପୁରୀ ଯାଇଛି ଆଉ ଜଗନ୍ନାଥଙ୍କ। ଧାମ କିଏ ଯାଇନି ସମସ୍ତେ ଯାଇଛନ୍ତି ଆଉ ସେ ଠି ଗଲା ପରେ ଗୋଟେ ଅଲଗା ପ୍ରକାର ଭକ୍ତି ମାନେ ଆଖିରୁ ଲୁ ଲୁହ ଆସିଯିବ ଜଗନ୍ନାଥଙ୍କ ପାଖକୁ ଗଲେ।
ଆଜ୍ଞା ଆଜ୍ଞା ସିଏ ତ ଗୋଟେ ଏମିତି ଜାଗା। ଯୋଉଟା କି ମାନେ କଣ ସବୁ ଓଡିଆମାନଙ୍କ ପରା। ଆସ୍ଥା ଓ ଭରସା ବିଶ୍ଵାସର କେନ୍ଦ୍ର।
ହୁଁ ଓଡିଆ ମାନଙ୍କ ସହିତ ଏବେ ବାହାର ଲୋକ ବି ଆଁ ଆମର ଜଗନ୍ନାଥ। ଙ୍କ ପ୍ରତି ବହୁତ ଆସକ୍ତ ହଉଛନ୍ତି ବହୁତ ବଡ ବଡ ଲୋକ ଏଇ ଦେଖିଥିବ କେତେ ବଡ ବଡ ଲୋକ ଆସିକି ଜଗନ୍ନାଥଙ୍କୁ ଦର୍ଶନ କରିକି ଯାଉଛନ୍ତି।
ନିଶ୍ଚୟ ନିଶ୍ଚୟ ଏବେତ ବି ମାନେ। ପ୍ରାୟ ଗୋ ତିନି ଚାରି ମାସ ପୂର୍ବରୁ ଗୋଟେ ଘଟ ଘଟଣା ଘଟିଥିଲା ଦେଖିଥିବେ ଗୋଟେ କୋମାକୁ ପଳେଇଥିଲା ଛୋଟ ପିଲାଟେ। ଯାହାକୁ ଡକ୍ଟର ତା ହାତ ଟେକି ଦେଇଥିଲେ ତାଙ୍କ ବାପା ଆଣିକି। କେମିତି ପୁରୀ ମନ୍ଦିର ପାଖରେ। ହ ଏଇୟା ହଉଛି ଜିନିଷ ଆଉ।
ହୁଁ ହୁଁ।
ମହାପ୍ରଭୁଙ୍କ ବିଷୟରେ କଣ କିଛି ଅନୁଭୂତି ଅଛି କୁହନ୍ତୁ ଶୁଣିବା।
ଠାକୁରଙ୍କର ଅନୁଭୂତି ବହୁତ କିଛି ସେମିତି ପ୍ରତ୍ୟେକ ମୁହୂର୍ତ୍ତରେ। ପ୍ରତ୍ୟେକ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଭଗବାନଙ୍କର ଆଶୀର୍ବାଦ ନଥିଲେ ଆମେ ଏଯାଏଁ ଯାଇପାରିନଥାନ୍ତେ। ସବୁ କ୍ଷେତ୍ରରେ ହିଁ ଆମକୁ ସାହାଯ୍ୟ କରୁଛନ୍ତି ଆମକୁ ଏତେ ଟାଇମ୍ ଲାଗିବ ଯେ ହଁ ନାଇଁ ସବୁ କିଛି ଇଏ ହେଇଯାଉଛି ଠା ପାଉନାହାନ୍ତି ଭଲ ଲାଗୁନି। କିନ୍ତୁ ନେକ୍ସ ସେଇଟା ଯେ ଆମ ପାଇଁ ବହୁତ ଭଲ ହଉଛି ଯୋଉଟା କି ଆଗକୁ ଭଗବାନ ଆମ ପାଇଁ। ଭଲ କରୁଛନ
କରୁଛନ୍ତି।
ହଁ ନିହାତି।
ବଳ ପ୍ରେ ମାନେ ବର୍ତ୍ତମାନ କୁ ଦେଖୁଛେ ନା ତ ଭବିଷ୍ୟତ ଟାକୁ ସେ ଦେଖୁଛନ୍ତି ଯେ। ଏବେ ତାକୁ କଷ୍ଟ ଦଉଛି କିନ୍ତୁ ଭବିଷ୍ୟତ ତାର ସେଇ ଜିନିଷଟା ତାକୁ ସ ସଶକ୍ତିକରଣ କରେଇବ ତାକୁ ସୁଦୃଢ କରେଇବ। ଯା ଦ୍ୱାରା କି ସେ ଆଗୁକୁ।
ବେଳେ ବେଳେ ଗୋଟେ ସେକେଣ୍ଡ ଲାଗେ ନା ଆମ କଥା କିଛି ଶୁଣୁନାହାନ୍ତି ସମସ ତଙ୍କ କଥା ହଉଛି ପୂରଣ କରୁଛନ୍ତି ଆମର କଥା କିଛି ଶୁଣୁନାହାନ୍ତି କିନ୍ତୁ ସେଇଟା ଯେ ଆମ ପାଇଁ ବହୁତ ଭଲ ବୋଲି। ସେଇଟା ଆଗକୁ ଆମେ ହଁ ଜାଣୁଛେ କି ସେଇ ସମୟରେ ଆକ୍ଚୁଆଲି ଭ ତମକୁ ରୋକି। ଆ
ହାଲୋ।
ଆମେ କଣ ହେଇପାର ଭଲ ମାନେ ଥାନ୍ତା ରେ ଅଛନ୍ତି। ମାନେ କେବେ ବି ମନା କରି ପାରିବିନି ପ୍ରତ୍ୟେକ କ୍ଷେତ୍ରରେ ହେଲ୍ପ କରୁଛନ୍ତି। ତ ଆମେ ବି ରିସେଣ୍ଟ ଏବେ ଯାଇଥିଲୁ। ରହିଲୁ ଜଗନ୍ନାଥଙ୍କୁ ଦର୍ଶନ କଲୁ। ଏଇ ଟିକେ ସମୁଦ୍ର କୂଳରେ ବସିଲୁ ଏଇ ର ଦି ତିନି ଦିନ ଛୁଟିରେ ବୁଲିକି ଟିକେ ଆସିଲୁ ଆମର ଯୋଉ ବି ଛୁଟି ହଉ। ଟିକେ ପୁରୀ ଧାମ ଯିବା କଥା ଯିବୁ ଗଲେ ଟିକେ ସେଠି ଅଲଗା ପ୍ରକାର ଶାନ୍ତି ମିଳେ। ଏ।
ଆ ଠାକୁରଙ୍କ ଭୋଗ ଓହୋ ଅଭଢା ସେ ତ ମାନେ କୁହନା ଏତେ ମାନେ ଏତିକି ଟିକେ ଭାବୁଥିବା ଆମକୁ ହବନି। କିନ୍ତୁ ଆକ୍ଚୁଆଲି ଆମ ପେଟ ପୁରୀ ପୁଣି ବରମ୍ ବଳିବ। ସେଠି ଅଦ୍ଭୁତ ସ୍ମୃତି ଅଛି। ଆଉ ତମେ କେବେ
କଁ କହିଲେ ମ୍ୟାଡ଼ାାମ୍
ମୁଁ କଇଲି ତମେ ପଚିଶ୍ ତାରିକ୍ ଯାଉଚ ନା ଆଉ କଣ କେମତି ଆଗୁରୁ କେବେ ଯାଇଥିଲ?
ହଁ ଆଗରୁ ତ ପ୍ରାୟ ସବୁ ମାସରେ ତ ମୁଁ ଯାଉଛି ମାନେ ଯେତେବେଳେ ଇଛା ହୁଏ ପଳିଏ ଏବେ ମାନେ ଦୁଇ ମାସ୍ ତଳର ଘଟଣା ଗୋଟେ ନା ମୁଁ ବହୁତ୍ ରେ ଯାଇ ଦଶ୍ ର୍ସନ କରିଛି କିନ୍ତୁ ମହାପ୍ରଭୁଙ୍କର ବଡ଼ ସିଂହାର କେବେ ମୁଁ ଦେଖିନି। ମାନେ କାଇଁନା କହନ୍ତି ଯେ ବଡ ସିଂହାର ଭାବେ ଠାକୁର ବହୁତୁ ଭଲ ଭାବରେ ବେସ ହୁଅନ୍ତି ଫୁଲ ସଜେ ଆଉ ଯେତେ ଦେବାଦେବୀ ମାନ ଥାନ୍ତି ସମସ୍ତେ ଛଦ୍ମ ରୂପରେ ମାନବୀୟ ଶରୀର ଧରିକି ସେଇ ସମୟରେ ଆସୁନୁ ବାପୁଙ୍କୁ ଦର୍ଶନ କରିବା ପାଇଁ।
ହୁଁ।
ବହୁତ ଇଛା ଥିଲା କି ମହାପ୍ରଭ ଏତେ ଡୋରି ଲଗୋଉଛନ୍ତି କିନ୍ତୁ ସେ ଦୁର୍ଲଭ ବେସ ଟା ଟିକେ ଦେଖିପାରୁନି। ଆଉ ଯୋଉ ଦିନ ବି ଯାଇଁକି ରାତିରେ ରହେ ସେଦିନ ହୁଏତ ରାତି ପହୁଡ ନଥାଏ ଯେମତିି ପଚିଶ ତାରିିନ ଯିବୁ ସେଦିନ ରାତିରେ ଯେହତୁ ବାହାଘର ହବ ଏ ଜଗନାଥଙ୍କ ରାତିରେ ହଉ ତାଙ୍କର କହୁଡା ହବନି ତ ବଡ ସିଂଙ୍ଗର ହବନି ତ ସେମିତିମେ ଯାଇକି ବୁଲିକି ଆସୁ ତ ଗୋଟେ ଥର ଏମତି ୟୁଟ୍ୟୁବ ଚ୍ୟାନେଲ ଜଣଙ୍କ ଭାଇଙ୍କର ଅଛି ତ ତାଙ୍କର ସବୁ ଜଗ ଅନୁଭୂ ସବୁ କହନ୍ତି ତ ସିଏ ଦିନ ଏମତିୟ ଲି ତା ପରେ ଦେଖିଲିଯେ ଯଣଙ୍କ ଗୋଟେ କୁଡିରେ ଯେ କେମିତି ଗୋଟେ ଆର୍ମିରେ ଜଣକ ଜଏନିଂ ହେଇଛି ଆଉ ସିଏ ଇଚ୍ଛା କରିଛନ୍ତି ଯେ କେମିତି ମହାପ୍ରଭୁଙ୍କର ବଡ଼ସିଂହହାର ଦର୍ଶନ କରିକି ବାଙ୍କୀ କର୍ମକ୍ଷେତ୍ର ଜଏନ କରିବେ କାହିଁକିନା ସେଇ ଜାଗାରେ କାମ କଲା ପରେ ମରିବା ବଞ୍ଚିବା କାହା ହାତରେ ନଥାଏ। କେତେବେଳେ କଣ ହେଇଯିବ ତା ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କରିକ କି ଏଭଳି ସେ ଭାବିଛନ୍ତି। ତ ତାଙ୍କୁ ମହାପ୍ରଭୁ ରାତିରେ ସ୍ୱପ୍ନରେ ଗୋଟେ ଛୋଟ ବଟୁକା ବ୍ରାହ୍ମଣ ବେଶରେ ଯାଇଁକି ସ୍ୱପ୍ନ ଦେଶ କରିଛନ୍ତି ଯେ ତୁ କାଲି ଏଇ ସମୟରେ ଘରୁ ବାହାରିବୁ ଏଇ ସମୟରେ ତୋର ଗାଡି ଥିବ ତୁ ଯାଇଁ ପହଞ୍ଚିବୁ ପୁରୀରେ ଏଇ ସମୟରେ ବଡସିଂହାର ହଉଥିବି ମତେ ଦର୍ଶନ କରିକି ଆସି ଯିବୁ ତୋ ତ ତାପରେ ସେନ ଗଲା ବେଳକୁ ସିଏ ବି ଯୋଉ ଟାଇମ କହିଥିଲେ ଏତେ ଶୀଘ୍ର କେ ବଡ ସିଙ୍ଗାରପ ହୁଏ ନ ତ ସେଇ ସମୟରେ ଯାଇକି ବଡସିଂଘାର ଦେଖିକି ଯାଇଛନ୍ତି ତ ମୁଁ ସେଇଟା ଶୁଣିଲା ପରେ ମୁଁ କହିଲି ମହାପ୍ରଭୁ ମୋର କେବେ ଡୋରି ଲାଗୁଛି ତ ଏମିତି ଗୋଟେ ସାଙ୍ଗକୁ ତାପ ନ କହୁଥିଲି ସେ ମତେ କହିଲା କି ଚାଲୁନୁ ଯିବା। ହଠାତ୍ ବାହାରିଲୁ କିନ୍ତୁ ମୋ ଅଫିସ ଯେହେତୁ ଗୋଟେ ଜାଗାରେ କାମ କରୁଛି। ତ ଆମର ଉ କାମ ସରିଲା ବେଳକୁ ରାତି ଆଠଟା ହେଇଯାଏ। ଆଠଟା ପରେ ଆମେ ବାହାରିକି ଗଲା ବେଳକୁ ନଅଟା ହେଲାଣି ତ ସେତେବେଳକୁ ସନ୍ଧ୍ୟା ଧୂପ ବସିବା ମାନେ ବସିବା ଉପରେ ନୀତିକାାନ୍ତି ଯୋଉ ଆସେ ସ ସବୁ ଫୋନରେ ଗ୍ରୁପ୍ ଅଛି ସେଥିରେ ସବୁ ନୀତିକାନ୍ତି ଜଣାଯାଏ। ତ ସନ୍ଧ୍ୟୁକୁ ବସିବ ସନ୍ଧୁୁ ସରିଲ ପରେ ସନ୍ ବସିବ ଅଧଘଣ୍ଟା ଅଧଘଣ୍ଟା ପରେ ଚନ୍ଦନ ଲାଗି ତାର ବଡ ସିଂହାର ମାନେ ଦେଢ ଘଣ୍ଟା ଭିତରେ ଅଲରେଡି ଠାକୁର କହୁଡ ହେଇଯିବେ ବୋଲି ଭା ଭାବିଲୁ। କିନ୍ତୁ ଯେତେବେଳେ ଘରୁ ବାହାରିଲୁ ସେତେବେଳେ ସାଙ୍ଗ କହିଲା କହିଲେ ଆଉ ଯାଇକି ଲାଭ କଣ? ଆ ଠାକୁରଙ୍କ ସନ୍ଦଠୁପ ବସିଲାଣି। ଆଉ ଯାଇକି କିଛି ଲାଭ ନାହିଁ। ଆମେ ପରେ କେବେମ ନାହିଁ ବାହାରୁଛୁ ମାନେ ଯିବା। ତ ନଅଟାରେ ବାହାରିଲୁ। ଗାଡି ଷ୍ଟାର୍ଟ କରିକି ଉଁ ପାଁଶହ ମିଟର କ୍ରସ୍ କରିଛୁ ଗୋଟେ ଏସେମେସ୍ ଆସିଲେ ଯେ କିଛି କାରଣ ହେ ତ ମନ୍ଦିର ଭିତରେ କେହି ବାନ୍ତି କ-କରିଥିବା କାରଣରୁ ମହାପ୍ରଭୁ ମୋ ମାନେ ବଡ ମହାସ୍ନାନ ହେଇଛନ୍ତି। ମାନେ ମହାସ୍ନାନ ହେଲା ମାନେ ଯାହା ନୀତି ଫିତି ଥିବ ସବୁ ବନ୍ଦ ହବ। ଦେଢ ଘଣ୍ଟା ପା ନୀତି ବିଳମ୍ବରେ ଚାଲିଲା। ଆମେ ଯାଇକି ପହଁଞ୍ଚିଲୁ। ମନ୍ଦିର ଭିତରେ ପଶିଲୁ ଅବଢା ଖାଇଲୁ। ଦଶ୍ ମାନେ ଦଶ୍ ଦର୍ଶନ କରି ସାଇଲୁ। ତା ପରେ ଶନି ଦୁଷ ବସିଲା। ଚଦନ ଲାଗି ହେଲେ ତାପରେ ବଡ ହଁ ଦେଖିଲୁ। ସେଦିନ ରାତି ଦିଟା ଆଳୁ ବାହାରିଥିଲୁ। ଆଉ ସେଦିନ ବୋଧେ ମନ୍ଦିରରେ ପ୍ରାୟ ଚାଳିଶ୍ ରୁ ପଚାଶ ଜଣ ଲୋକ ଥିଲେ।
ଏତେ ସୁନ୍ଦର ଦର୍ଶନ ଏତେ ଅନୁଭୂତି ମାନେ ଏଇଟା କଣ କହିବି। ସେ ଗୋଟେ ମାନେ
ଆମର ତ ସେଇଟା ଏଇ ସକା ଆ ମେ ବି ଯେତେବେଳେ ଯାଉ କେବଳ ସେଇ ସକାଳ ଦର୍ଶନ ଟା ହୁଏ। ଭୋରୁ ଚାରିଟା ପାଞ୍ଚଟା ରୁ ସେ ଭାଇନାଙ୍କର ଆକ୍ଚୁଆଲି ଜଣେ ସାଙ୍ଗ ଅଛନ୍ତି ସେ ପଣ୍ଡା ଅଛନ୍ତି ବଡ ପଣ୍ଡା। ହିଁ ଡାକନ୍ତି ଭିତରେ ଯାଇ ସେ ପୁରା ମନ୍ଦିର ଭିତରେ ତର ବେଢା ବୁଲାନ୍ତି ପୁରା ଜଗନ୍ନାଥଙ୍କ ପାଖରେ। ବୁଲାନ୍ତି ବୁଲାବୁଲି କରିକି ତାପରେ ବାହାରତ ଆମେ ନିଜେ ବୁଲୁ କିନ୍ତୁ ସମସ୍ତଙ୍କୁ ଜଗନ୍ନାଥଙ୍କ ପାଖକୁ ଦେବାକୁ ପଂହଁଚିବାକୁ ଦେବେନି ନା।
ଆଜ୍ଞା ଆଜ୍ଞା।
ଷ୍ଟୋରେ ଆମେ ଯାଇ ପୁରା ସେ ପଛ ପଟ ବୁଲୁ। ବୁଲିକି ପୁରା ଠାକୁରଙ୍କର ଭଲସେ ଦର୍ଶନ କରି ପୂଜା କରି ଆସୁ। ଠାକୁରଙ୍କ କଥା ଆଉ କଣ କହିବେ। ଆଜି ଏ ହୃଦୟର ସହିତ ସତେ ଇଚ୍ଛା କରି କି ସେ ହଣ୍ଡ୍ରେଡ୍ ପରସେଣ୍ଟ୍ ଯାଇ ପହଞ୍ଚିଛି। ନିହାତି ତମର ଯେତେ ଇଚ୍ଛା ଶକ୍ତି ଥିବ ଠାକୁରଙ୍କ ପାଖକୁ ଯିବ। ଇଚ୍ଛା ଶକ୍ତି ଅଛି ମାନେ ତମ ନିହାତି ଜଗନ୍ନାଥଙ୍କ ଡୋରି ଲାଗିବ। ଆଉ ନାହିଁ ମାନେ ଏମିତି ଭାବିଛ ମାନେ ସେଠି ପହଞ୍ଚି ପାରିବନି। ସବୁବେଳେ ଅଛନ୍ତି ସମସ୍ତଙ୍କ ସାଙ୍ଗରେ। ଆଉ କୋଉଠି ଯାଇଛ ଏଇ ଯୋଉ ବଳଦେବ୍ ଜୁ
ହଁ ହଁ ବଳଦେବ କେନ୍ଦ୍ରାପଡା ଯାଇଚି। ଆଉ ଝଙ୍କଟା ସାରଳା ମନ୍ଦିର ସେ ତମ ଘର କହିଲେ ଚଳେ। ଯେତେବେଳେ ଫାଙ୍କା ସମୟ ମିଳିଲା ମନ୍ଦିର ଚାଲିଲି।
ଅ ସାରଳା ବି ଆମେ ଆକ୍ଚୁଆଲି ଆମ ଘର ସେଇପଟେ ନା। ଅ ଜଗତସିଂହପୁର ସେଇ ଯୋଉ କୁଳ୍ରୀ ପସରଦା। ତ ଆମେ ବି ସାରଳା ଆଳକୁ ପ୍ରାୟ ଯାଉ। ସେପଟେ ଯୋଉ ଶିବଙ୍କର ଗୋଟେ କଣ ଅଛି ଠାକୁରଙ୍କ ନାଁ କଣ? ମନେପଡୁନି ସେଇ ଜାଗାକୁ ବି ଯାଇଚୁ। ହଁ ଗୋଟେ ଶିବଙ୍କର ମନ୍ଦିର ଗୋଟେ କଣ ଅ
ହଁ ଏଠି ତ ପଞ୍ଚସଖା ଧ୍ୟାନ ପୀଠ ଅଛି। ଆଉ ଗୋଟେ ସେକରେ ଅଛି ନା ଟା ବି ମୋ ମନ ପଡୁନି ମୁଁ ବି ଜା-ଜାଣିଛି।
ହଁ ଯିବ କିଛି କହି ପାରୁନି। ସେଇଠି ବି ମୋ ପୁଅର ମାନସିକ ଥିଲା। ଆମେ ମାନସିକ ଯାଇକି ବି କରିକି ଇଏ ଆସିଛୁ। ଗଛରେ ଯୋଉ ବାନ୍ଧନ୍ତି। ତମ ମନସ୍କାମନା ପୂର୍ଣ୍ଣ ପାଇଁ ସେଇଟା।
ଭାଇ ଯାହା ହଉ ତମେ ଅଚ୍ୟାଲ ଦେଖ ଗୋଟେ ଜିଷ ହଉଛିକ ତ କେତେ କୁଟେ ବୁଲୁଛନ୍ତି କିନ୍ତୁ ଗୋଟେ ଧାର୍ମିକ ସ୍ଥଳ କୁ ଗଲା ମାନେ
ହୁଁ ଗଲା ମାନେ ହିଁ ତମର ନିହାତି ଦେଖ ତମେ ଯେତେ କଷ୍ଟ ଥାଉ ଦୁଃଖ ଥାଉ ସେଠି ଗୋଟେ ଅଲଗା ପ୍ରକାର ଶାନ୍ତି ଥାଏ।
ହଁ ହଁ ସେଇଟା ସତ କଥା ସେଇଟା ସେ
ଠାକୁର ଧାମ ରେ ଆଉ ତାଙ୍କର ଯଦି। କି କେଶମା ହଉଛି ପୂଜା କି ସଂକୀର୍ତ୍ତନ କି କଣ ବି ହଉଛି। ପୂଜା ଅର୍ଚ୍ଚନା କି ଆଳତି ହଉଛି ତମେ ସବୁ ଭୁଲିଯିବ। ମାନେ ଏସ ମାନେ ଏବେ ବି କହିଲେ ମୋ ରୁମ ଟାଙ୍କୁରି ଯାଉଛି ମାନେ ତମକୁ ମାନେ ଲାଗିବ ତମେ ମାନେ କୋଉଠି ଅଲଗା ଜାଗାରେ ଅଛ ତମର କିଛି ବି ତମର ଯେତେ ଦୁଖ ଥାଉ କଷ୍ଟ ଥାଉ କିଛି ମନେ ପଡିବନି। ମାନ ସେ ଜାଗା ହିଁ ସେମିତି ଯଦି ତମର ସେତିକି ଭକ୍ତି ଥାଏ ଆଉ ତମେ ଯଦି କିଏ ପେଲି ପେଲି ନେଇଥିବ ତାହେଲେ ତମେ ଯେତକେ କଣ ହେଲେ ବି ତମକୁ କିଛି ଫରକ ପଡିବନି।
ଆଜ୍ଞା ଆଜ୍ଞା।
କିଛି ତ ନାସ୍ତିକ ଲୋକ ବି ଅଛନ୍ତି ଯୋଉମାନେ ଠାକୁର ବୋଲି ଆଜି ବି ବିଶ୍ଵାସ କରୁନାହାନ୍ତି କିନ୍ତୁ। ଆମେ ମାନେ ଜାଣିଚି ଜେ।
ଅଛ ନାଇଁ ମୁଁ ମୁଁ ମୋ ଜୀବନ କାଳ ଭିତରେ ଦେଖିଛି ଏମିତି ଲୋକଙ୍କୁ ଯିଏ ଟୋଟଲି ନାସ୍ତିକ କିନ୍ତୁ। ନାସ୍ତିକକୁ ବି ଆସ୍ତିକ ହେଇଯାଇ ପାରନ୍ତି ସେମାନେ। ଆଉ ଯେମିତି ଦଶ ରତ୍ନାଙ୍କର ବାଲ୍ମୀିକି ହେଇଯାଆନ୍ତି। ସେମିତି ଯଉମାନେ କି କେବେ କିଛି ଦେଖିନଥିଲେ ଜାନଥିଲେ ସେମାନେ ନାତିକରୁ ବି ଆସ୍ତିକ ହେଇଛନ୍ତି ଆଉ ଭଗବାନ ଓହ ଜାଣିଛନ୍ତି। ଅନୁଭବ କରିଛନ୍ତି ଦର୍ଶନ ହଇ ପାଇଛନ୍ତି ସେଭଳିଆ ବହୁତ ମଣିଷ ମୁଁ ବି। ଟିଛି ଆଉ ତାଙ୍କ କଥା କଣ କହିବି।
ଓହୋ ତମେ କୋଉଠି ରହୁଛ?
ଆମେ ବି ଭୁବନେଶ୍ୱରରେ ରହୁଛି ଆମ ଘର ଆକ୍ଚୁଆଲି ସାଲେପୁର ରେ କିନ୍ତୁ ମୁଁ ଭୁବନେଶ୍ୱରରେ ଯି କାମ କରୁଛି ଭୁବନେଶ୍ୱରରେ ରହୁଚୁ ଆଉ
ଓହୋ ଭୁବନେଶ୍ଵର କୋଉଠି ଆଛା ଆମେ ଚନ୍ଦ୍ରଶେଖର।
ଆଜ୍ଞା ଆଜ୍ଞା ଆଜ୍ଞା ହଁ।
ଦମଣା ସେଇଠି ରହୁଛୁ ଆଉ।
ଆଜ୍ଞା ଆଞା।
ଏମ୍ତି ଆଉ ଆଚ୍ଛା। ହଉ ତମେ ପଚିଶି ତାରିଖ ତାହେଲେ ଯାଉଛ ପୁରୀ।
ଆଜ୍ଞା ଯାଉଛି।
କଲେ ଟିକେ ଆଣିବ ଆଉ ଯୋଉ କଣ ଗଜା ଆଣିବ ମହାପ୍ରଭୁଙ୍କ ଗଜା ହଁ ଫେଣି ଫେଣି ସେ ଟିକେ ଠାକୁରଙ୍କ ଭଲ ଲାଗେ ଭାରି ଏ କଷୀରା ଏଇ ସବୁ ଜିନିଷ ଠାକୁ ଠାକୁର ଙ୍କ ପାଖରେ ଯୋଉ ଭୋଗ ହୁଏ ଖିରା ଟା ବି ବହୁତ ଭଲ ଲାଗେ। ଆଉ ଠାକୁରଙ୍କ ଟକଂତରାଣୀ ପିଚନନ୍ତି ନା ନାଇଁ।
ହଁ ଟଙ୍କ ତରାଣି ଆମର ତ ଗୋଟେ ମାନେ ଗ୍ରୁପ ବି ଅଛି ମନ୍ଦିର ଭିତରେ ଆମେ ନିଜେ କାଟି। ମାସ ଯାଇକି ଦି ଦିନ ଚାରି ଦିନ କାଳ ନିଜେ ଟଙ୍କ ତୋରାଣି ଦାନ ସେବା ବି କରିଥିଲୁ ମାନେ ଭଗବାନଙ୍କୁ ନିଜେ ଟଙ୍କ ତୋରାଣି ବନେଇକି ସେଠି ମନ୍ଦିରରେ ବାଣ୍ଟିଥିଲୁ ବହୁତ ଖୁସି ବି ଲାଗେ।
ହଁ ହଁ ହଁ ହଁ ନାଇଁ ଭଲ ସେଇଗୁଡା ସବୁ ମାନେ ସେଇ ଧାମ୍ କୁ ଗଲା ମାନେ ମାନେ ସେଗୁଡା ନ ଖାଇକି ଆସିଲେ ମନ ଶାନ୍ତି ନାହିଁ କିରା ଯେ ଖିରା